ହଁ ଦେଇ କହ।
କଣ ଦେହ ଭଲ ନାହିଁ କି?
ନାଇଁ ବା ଦେହ ଭଲ ନାଇଁ ଥଣ୍ଡା ହେଇଯାଇଛି।
କେମିତି ଧଇଲା।
ଥଣ୍ଡା ରହିଲା କଣ କହିଲୁ ଏଇ ଯୋଉ ଆଇସ୍କ୍ରିମି ଟିକେ ଖାଇଲି ହଁ। ଫଳ ଖାଇଲି ଆଇସ୍କ୍ରିମ୍ ଟିକେ ଖାଇଲି ହେଲା କି। ଆଠୁ ଆଜି ଟିକେ କଣ ହେଇଛି ନା ଦହି ଖାଇ ଦେଇେଇଛି କଞ୍ଚା ଦହି।
ତ ସବୁ ଥଣ୍ଡା ଥଣ୍ଡା ଜିନିଷ ଯାକ ଆଡେ ଦେଖୁଛୁ ଦେହ ସ୍ୱାସ ଦେହ ଥଣ୍ଡା ଯେତିକ ଥଣ୍ଡା ଜିନିଷ ସେଆକୁ ସବୁ ଖାଇଛୁ ଇ ଏ। ଥଣ୍ଡା ଦହି ଥଣ୍ଡା ଦହି ଟା କାହିଁ ଖାଉଥିଲୁ।
ଥଣ୍ଡା ଦହିଟା ସେ ଭାଉଜ ଦେଇଥିଲେ ସେ ପୁରା ଖଣ୍ଡ ଖଣ୍ଡ ବସା ଦହି ତ ଘରୋଇ ର। ଘରୋଇ ଘ ରହିଟା ତାପରେ ତାକୁ ତାକୁ ଖାଇକି ପରେ ଦହି। କୋଡି ବନେଇଥିଲି ତାକୁ ବି ଖାଇ ଦେଇଛି।
ନାଇଁ ଦହି କଡିରେ କିଛି ହବନି କାହିଁକି ନା ଦହି କଡିଟା ସେଟା ଫୁଟିଛି ତ ସେଟା କଡେଇରେ ସେ ଫୁଟିଲା ତାର କିଛି ହବନି। କିନ୍ତୁ କଞ୍ଚା ଦହି ଟା ଥଣ୍ଡା ଯୋଉ ଥଣ୍ଡା ଥିଲେ ଖାଇଲେ ସେଇଟା ହିଁ ଶରୀର ଖରାପ ହବ
ହଁ ମ ସେଇଆ ଖାଇଦେଇଛି ଥଣ୍ଡା ହେଇ ଯାଇଛି ଜୋରେ। ମୁଁ ଫେରେ ଭାବୁଥିଲି ମେଡ଼ିସିନ ଖାଇବି ଫେରେ କହିଲି ନାଇଁ ମେଡ଼ିସିନ ଖାଇବିନି। ଆଉ ଏଇ ଯୋଉ ତୁଳସୀ ପତ୍ର, ଅଦା, ମହୁ ଏଇଆକୁ ଟିକେ ଛେଚିକିରି ହୁଁ।
ମଟ କର ସେଇଆକୁ ପି ଖା ଅଦା, ମହୁ ଫଉ ଖାଇଲେ ସେ ହେଲେ ଥଣ୍ଡା ଟିକେ ଜୀବନ କା ଶ୍ୱାସ ଦେହଟା ଇଆଡ଼େ ପେଲି ଥଣ୍ଡା ହଉ ହଉ ପେଲା ସାଙ୍ଗେ ସାଙ୍ଗେ ବାହାରିବ।
ହଁ ବା।
ଏ ପଖାଳ ଖାଉନୁ କେଇ ଦିନ ଛାଡିଦେ।
ପଖାଳ ଟା ଯୋଉ ଗରମ ହଉଛି ପଖାଳ ବିନା ରହି ହଉ ତାପରେ ତା ଭିତରେ ଫ୍ରିଜ ରେ ଯୋଉ ପାଣି ରହୁଛି ଫ୍ରିଜ ପାଣି ପିଆ ହଉଛି।
ଆ ଆ ସବୁ ଥଣ୍ଡା ସେ ଟ୍ରିଟମେଣ୍ଟ କଲେ ସେ ଶରୀ ଶରୀର ବ ନବଟି? ଦେହ ବେଶୀ ଖରାପ ହେଇ ହେଇକା ଯିବ।
ଉଁ ସେଇଆ ମୁଁ ତାକୁ ନାଇଁ ଆଉ ଖାଇବିନି ତ ବର୍ଷା ହେଇଗଲାଣି। ଆଉ ଖାଇବିନି ଥଣ୍ଡା ଜିନିଷ କିଛି।
ମେଡିସିନ ଖାଇଲୁନି?
ନାଇଁ ମେଡିସିନ ଖାଇଲିନି ଭାବୁଛି ସେଇ ଯୋଉ ଅଦା ତୁଳସୀ ପତ୍ର ଖାଇବି, ଯଦି ନ କମିଲା ହଁ ମ ଯାଇ ଟିକେ ମଣିଜାଙ୍ଗା ମେଡିକାଲ ରେ ଦେଖେଇକି ଡକ୍ଟରଙ୍କୁ ଦେଖେଇକି ଖାଇବି। ମେଡିସିନ ଷ୍ଟୋର ରୁ ଖାଇବିନି ଏ ସେ ମେଡିସିନ ଗୁଡା ବ ରିଆକ୍ଟ ଋଆକ୍ସନ ହଉଛି ତ ଏବେ ଏମିତି ହୁଁ ମେଡିସିନ ଷ୍ଟୋ ଷ୍ଟୋର ରୁ ଯଦି କହିକି ଆମେ ଆଣୁଛୁ ସିଏ ଖାଲି ଦଉ ଯାହାକୁ ଦେଇ ଦଉଛନ୍ତି ସେଟା ରିଆକ୍ସନ ହଉଛି। ତ ଡକ୍ଟର ହନ ଡକ୍ଟର ଯୋଉଟା ଲେଖିବେ ସେଇ ହିସାବରେ ଆଣିକି ଖାଇବ ଭଲ।
ହୁଁ।
ହୁଁ ସେଇ ମଣିଜମା ଭାବୁଛି ପଳେଇବି ଆଉ ଯଦି ନ କମିଲା ଆଉ।
ହଁ ବା ବେଶୀ ନହେଲେ କାହିଁକି ନା ଏବେ ଅଳ୍ପ କେ ହଉଛି ନା। ଅଳ୍ପକେ ବି ନିଜକୁ ନିଜେ କଷ୍ଟ ପାଇବୁ।
ମୋ ଟୋନ୍ ଚେଞ୍ଜ ହେଇଯାଇଛି ନା?
ହଁ ବା ବହୁତ ଜୋର ଥଣ୍ଡା ହେଇଯାଇଛି, ଯେମିତି ତଣ୍ଟି ପଇଲା ଭଳିଆ ଶୁ
ତଣ୍ଟି ପଡିଛି, ଏଣେ ନାଙ୍କ ଚୌକ ହେଇଯାଉଛି।
ନହେଲେ ଗୋଟେ ନାଜଲ ଡ୍ରପ ମିଳୁଛି ନାଜଲ ଡ୍ରପ୍ ଟେ ଆଣି ପକେଇ ଦେଇଥାନ୍ତେ ହେଇଥାନ୍ତା।
ନାଇଁ ଆମ ଏଇଠୁ କଣ କହିଲୁ ମାର୍କେଟ ଟା ଟିକେ ଦୂର।
ହୁଁ।
ମେଡିସିନ ଷ୍ଟୋର ଏରା ସବୁ ଦୂର ଟିକେ, ଯିବା ପାଇଁ କିଛି ସୁବିଧା ନାହିଁ।
ହୁଁ।
କିଏ ଯାଉ ଦେଖିବା କାଲି ଆଡ଼କୁ କାହାକୁ ପଠେଇବା ଆଉ ଆଣିବା ପାଇଁ ଆଉ।
ହଁ ହେଲେ ବି ତା ପାଇଁ ବି ଦେଶୀ ଟିଟମେଟ ଖାଇବା ପିଇବା ଟିକେ ଅଇଛା ଟିକେ ଗରମ ଚିକିତ୍ସା କର ଗରମ ଚିକିତ୍ସା କଲେ ସେ ଟିକେ ମାନେ ରହିବ ଇଏ ନର୍ମା ହେଲେ ରହିବ।
ହଁ ମୁଁ ବା ଆଜି କଣ କହିଲୁ
ପାଟିକି ତ ଥଣ୍ଡା ହେଲେ, ଥଣ୍ଡା ହେଲେ, ପାଟିକି ବି କିଛି ଭଲ ଲାଗିବନି ଖାଇବାକୁ।
ଏବେ କିଛି ଟେଷ୍ଟ ବା ଜାଣିପାରୁନି, ଯାହା ରୋଷେଇ ହଉଛି କିଛି ଟେଷ୍ଟ ତ ଜାଣିପାରୁନି।
ଆଉ ତ ଦେହ ଖରାପ ରୋଷେଇବାସ ତ କରିପାରୁନଥିବୁ।
ହଁ ରୋଷେଇ ସେମିତି କଷ୍ଟମଷ୍ଟେ ଉଠିକି କରିବାକୁ ପଡୁଛି ଆଉ।
ଓ ହୋ। ଆଜି ତ କଣ ଆଜି ତ ବାର ଥିଲା କଣ ଆଜି ରୋଷେଇ କଲୁ?
ଆଜି କଣ ହେଇଥିଲା କହିଲୁ ଆମର ମାଛ ପଖାଳ ମାଛ ଆ ଯା ଖାଇଲୁ।
ହଁ
ହଁ ଏଇ ରାତିକି ଏଇଟା ମ ଭାକୁର ମୁଣ୍ଡ ଟା ଆସିଥିଲା ବଡ ମୁଣ୍ଡ ଟା ତ।
ହୁଁ।
ହଁ ସେ ମୁଣ୍ଡ ଟାକୁ କଣ ଖାଇ ହବନି ନା ଖାଲି ପଖାଳ ସହିତ। ତ ମୁଁ ତାକୁ କଣ କଲି ଆ ଯୋଉ ବନ୍ଧାକୋବି ଆମର।
ହୁଁ।
ବନ୍ଧାକୋବି ଦେଇକି ତାକୁ ଛେଚେଡା କରିଦେଲି।
ହୁଁ।
ମାଛ ଚେଚେଡା।
ଓହୋ ସେ ବଢିଆ ଲାଗୁଥବ। ବୁଟ ଟା ପୁଣି କେତେବେଳେ ପକେଇଦେଲୁ କଲୁ କେତେବେଳେ?
ନାଇଁ ବୁଟ ଅଳ୍ପ ଟିକେ ପଡିଥିଲା ବନ୍ଧାକୋବି ଟା ସଫିସିଏଣ୍ଟ ଦିଆ ହେଇଥିଲା।
ଓହୋ ବନ୍ଧାକୋବି ଟା କଣ ଭାଜିକିରି ରଖି ଉଁ ଭାଜିକି ରଖିଲୁ ନା କେମିତି
ହଁ ତାକୁ ଅ ତାକୁ ଫାର୍ଷ୍ଟ କଣ କରିବୁ ତେଲ। ପା ମାଛ ତ ଭଜା ସରିଥିବ ନା ତେଲ ପକେଇଲୁ। ପିଆଜ ଟିକେ ପକେଇବୁ ହେଲା ସେଇଟେ ଜାରି ହେଇଯିବ। ତା ଭିତରେ କୋବି ଟାକୁୁ ଛାଡିଦବୁ ଆଗ। କୋବି ଟିକେ ଭାଜି ଦବୁ, ଭାଜି ହେଲା ତା ଦେହରେ ମସଲା ଦେଇଦବୁ, କିଏ କେତେ ଟାଇପ ର କରୁଛନ୍ତି କିଏ ଆଗ କୋବି କି ଭାଜିିକି କାଢି ଦଉଛନ୍ତି ମୁଁ କିନ୍ତୁ ଏକାଥରେ କରିଦେଲି।
ହୁଁ।
ଗ ଭାଜିଦେ ଇଏ କରିଦେଲି କଣ କହିଲୁ ଆମର ତେଲ ପକେଇଲି ପିଆଜ ପକେଇଲି। ତାପରେ ବନ୍ଧାକୋବି ପକେଇ ତାକୁ ଟିକେ ଭଲସେ ଭାଜିଦେଲି ଭାଜିଲା ପରେ ଆ ସେ ଅଦା ରସୁଣ ପେଷ୍ଟ ଚିକେନ ମସଲା ଗରମ ମସଲା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଟମାଟୋ। ଗୋଟେ ଅମ ତାକୁ ଦେଇକି କ ବହୁତ ସମୟ କଷିଲି। କଷିଲା ପରେ ଓ ଅଳ୍ପ ବୁଟ ଆଉ ଆଳୁ ଆଡେ ପ୍ରେସର ରେ ସିଟି ମାରିଥିଲି।
ହୁଁ।
ଦି ମୁଠା ଖଣ୍ଡେ ହବ ବୁଟ ତ ତାକୁ କଣ କଲି ନା। ଅ ଇଏ କଲି ଆମର ଅ ସେଇଥିରେ ଅଜାଡି ଦେଲି। ହେଲା ଯେତେବେଳେ ପ ପୁରା ଭଲସେ କଷି ହେଇଗଲା କୋବି ଆଉ ମସଲା। ତ ସେଇଥିରେ ଅଜାଡି ଦେଲି ତାପରେ ମାଛ ମୁଣ୍ଡ ଟା ବି। ପଡ଼ିଥିଲା ଆ ଫାଷ୍ଟ ପକେଇ ଦେଇଥିଲି ଯେତେବେଳେ ମସଲା କସୁଥିଲି ମାଛ ମୁଣ୍ଡ ଟାକୁ ବି ସେଇଥିରେ ଛେଚି ଦେଇଥିଲି। ହୁଁ ମାଛ ମୁଣ୍ଡ ଆଉ ଲାଞ୍ଜ ହଁ ସେଇଟାକୁ ଚେ ଦେଇ ହୁଏ ବୁଟ ଆଉ ଆଳୁ ଅଳ୍ପ ଟିକେ। ପଡ଼ିଲା ତାପରେ ତାକୁ ଆ ପାଣି ଟିକେ ଦେଇକି କଷିଦବ ସେଠୁ ସେ ତ ସିଝି ଯାଇଥିବ ନା ଆଳୁ ବୁଟ। ଆଉ ଏତେ କଷିବାକୁ ପଡ଼ିବନି ତାପରେ ଓପରେ ଟିକେ ଗରମ ମସଲା ଆଉ ଧନିଆ ପତ୍ର ଟିକେ ପକେଇଦବ।
ହୁଁ ସେଟା ବନ୍ଧାକୋବିରେ କଲେ ଭଲ ଲାଗେ।
ଆଉ ବନ୍ଧାକୋବି କଣ ଫୁଲକୋବିରେ ବି ତୁ ଚାହିଁଲେ କରିପାରିବୁ ଫୁଲକୋ ମାଟିଆଳୁ ଟିକେ ମାଛ ପକେଇଦବୁ ହେ ତାଟେଷ୍ଟ ଆଉ ଇଏ ହବ।
ଆମର ପା ଚୁଲି ଟା ପୁରା ନଥିଲା ତ ଗ୍ୟାସ ନାହିଁ ଆଡେ ଚୁଲି ଟା ପାରିବି। ବୋଲି ପାରି ଆଜି ପ ଚୁଲି ଟା କରାହେଲା ଚୁଲିଟା ଶୁଖିଲା ତା ଦେହରେ ଯାଇକି ଆଇଁଷ
ହଁ ତୁ ସେଇଥିପାଇଁ ବୋଧେ ଆଜି ଆଇଁଷ କରିନୁ।
ନାଇ ପା ଚୁଲି ସୁବିଧା ନାହିଁ ନା, ଏ ଗ୍ୟାସ ଫ୍ୟାସ ନାହିଁ ଆଉ କେମିତି କରିବି, ମୁଁ ଚୁଲିଟାରେେ ସେ
ହୁଁ, ତ କଥା ଶୁଭୁନି? କ ତ କଥା ଶୁବୁନି ନେଟୱାର୍
ବୁଟ ଡାଲି ପକେଇକିରି କରିବି ଆଉ
ହୁଁ ହୁଁ।
ହୁଁ ଆଉ କଣଷ ସେମତି ପନିପରିବା ଆଣିକିରି ଆସ ଆସିଲେ, ପନିପରିବା ଆଣିକି ଆସିଲେ, ଦେଖିଲା ବେଳକୁ ହାଟରେ ଆଇଛି, ଏଇ ଶାଗ ଆଣିଛନ୍ତି, ଭେଣ୍ଡି, ଫୁଲକୋବି, କଖାରୁ, କଲରା ଲଙ୍କା, କହୁଛନ୍ତି ସବୁ ଆଟରେ ବହୁତ ରେଟ ସବୁ
ହୁଁ, ହୁଁ, ତମ ସଡେ ରେଟ ଆମ ଆଡେ କଣ କହିଲୁ, ଆମ ଏପଟେ ଫସଲ କରନ୍ତି ଲୋକ
ହୁଁ, ହୁଁ,
ନିଜ ବାଡିରେ ନିଜର ଫସଲ ଅଛି, ତ ସେ ଆମେ ମାନେ ଏତେ ଆମେ ତ ନିଜ ବାଡିରେ ଫସଲ କରି ଖାଇଲୁ, ଆମର ହାଟକୁ ଯିବାକୁ ପଡେନି ଆମକୁ
ନାଇଁ, ଆମର ଏପଟେ ଫସଲ ନାହିଁ ବୋଲି ସମସ୍ତେ ହାଟରୁ, ଯେତେ ରେ ହେଲେ ବି ସେତେ ଆଣିକିରି କରିକିରି ଖାଇବେ ଆଉ
ତମେ ମେନ ରୋଡରେ ରହିଲ ଆ, ତମର ତ ଗାଁ ପରିବେଷଣ ନୁହେଁ, ତମ ମେନ୍ ରୋଡ଼ରେ ତମର ଆଉ ନା ବାରି ଫାରି, ହୁଁ
ଜାଗା ଟିକେ ହେଲା ଆମର ଏ ଯୋଉ ମାଛ ଚାଛ ଫାଚ ବି ଯାହାହଲା ମାର୍କେଟ ଗାଁକୁ ବି ସବୁବେଳେ ବିକ୍ରି ଆମେ ଖାଲି ଯାହାର, ଆମା ନାହିଁ ଆମେ ରଖୁନୁ, ନହେଲେ ଶାଗ ବି ବିକ୍ରି ଯାଉଛି ଗାଁକୁ, ସବୁ ଜିନିଷ ଆସୁଛି ଆ ଦେଖୁଛନ୍ତିଛନ୍ତି ବାରିିକରେ ଟିକଏ ଲଗ ଲଗାଉଁ ନାହାନ୍ତି, ସେଥିପାଇଁ ଗାଁକୁ ଆସୁଛି ଆଉ
ହଁ, ଆଉ ଏମିତି ଆଉ କଣ ସବୁ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ହଁ, ଆଉ ଆଜି କଣ ସେଠେ ବର୍ଷା ହେଇଛି ଆମଆଡେ ବର୍ଷା ପା ନହିଁ ଯୋଉ ଗରମ
ବର୍ଷା ଧୀରେ ଧୀରେ ଗୋଟେ ଗୋଟେ ଏରିଆ ରେ ହେଲାଣି, ହବ ଆଉ
ନାଇଁ, ବହୁତ ଗରମ କଣ କହୁଛନ୍ତି ମରୁଡି ଏ ବର୍ଷ
ତମ, ତୁ, ତୁ ନେଟୱାର୍କ ପାଖରେ ରହ। ଯୋଉଠି ବସଛୁ ସେଇଠି ବସ, ତୁ ଯିବା ଆସିବା କରୁଛୁ ନେଟୱାର୍କ ଅପଡାଉନ ହଉଛି।
ହ ହଁ।
ହଁ, ଗୋଟେ ଜାଗାରେ ବସିକିରି କଲ କର। କାହିଁ କହିଲୁ? ତୋ କଥା ଟା ଅଧେ କଟୁଚ ଅଧେ ଆସୁଛି।
ସେ ପୁରା ଯୋଉ ଇଏ ପୁରା କଥାବାର୍ତ୍ତା ହଉଛି ତ ଶୁଭୁନି।
ଅ ହ ହଁ ହଁ ଗୋଟେ ଜାଗାରେ କନାଣ୍ଟ ବସ୍, ଶୁଭିବ ଯୋଉଠିକି ନେଟା ପାଉଛି।
ସୋଉଟୁ ତା
ତୁ କଣ କର ଏ ନେଟୱାର୍ ଯଦି ଏମିତି ହଉଛି, ତୁ ସେ ପ୍ରୋ ପ୍ରୋଟେବୁଲ କରିଦେ। ସିମଟା ସିମ୍ ଟା ଜିଓ ନେଟୱାର୍କ କରିଦେ ଜିଓ ସିମ୍ କରିଦେ। ଜିଓ ସିମ୍ ନେଟୱାର୍କ ସବୁଆଡେ ଆଭେଲେବଲ।
ଓ ହୋ ସେ ଯୋଉ କଲରା କଲରା ବାଇଗଣଟା ପକେଇକି କରଉନୁ ସେଇଗୁ ମତେ କହିବୁ ମୁଁ କେମିତି କରିବି?
ଏଇଟା ଆଜି କରିବୁ?
ହଁ ସେଇଟା କେମିତି କଣ ହୁଏ?
ସେଇଟା କଣ କଲରାକୁ ଟିକେ ଚୁନ ଚୁନକି କାଟିଦବୁ। ହେଲାକି ବାଇଗଣ କାଟି ଥିବୁ କୁଁ ଚୁନ ଚୁନକି ଆଳୁ ବି ଚୁନଚୁନ କାଟିବୁ। ଫାଷ୍ଟ ତେଲ ପକେଇ ସେଥିରେ ବଡି ପକେଇବୁ। ବଡି ତା ମ୍ ତାକୁ ଭାଜିଦବୁ ଟିକେ ତାକୁ କାଢିଦବୁ, ତାପରେ ତେଲ ପକେ ପକେଇକି ସେଥିରେ କଣ କରିବୁ ନାଁ ପୁ ଫୁଟଣ ଟିକେ ପକେଇଲୁ, ଲଙ୍କା ଲଙ୍କା ଟିକେ ପକେଇଲୁ, ହଁ ଫାଷ୍ଟ ସେ କଲରାଟାକୁ ଅଲଗା ରଖିଥିବୁ କଲରାଟାକୁ ଭାଜିବୁ ଭଲସେ
ତା କାଇଁନାଁ ନ ଭାଜିଲେ ପିତା ନାଗିବ।
ସେ ଟିକେ ପୋଡ ପୋଡ ହେଲେ ସେ ଭଲ। ହଁ ପୋଡ ପୋଡ଼ ହେଲେ ସେ ଭଲ ପୋଡ ପୋଡ ହବ ତାପ ତାପରେ ତା ବାଇଗଣ ଆଳୁକୁ ପକେଇ ଦବୁ। ଆଉ ଆଳୁ ବାଇଗଣକୁ ବି ଭଲସେ ଭା ଜିବୁ ଟିକେ ଭାଜିଲେ ହିଁ ତା ଟେଷ୍ଟ ଟା ଭଲ ଲାଗିବ। ଆଉ ସାଙ୍ଗେ ସାଙ୍ଗେ ପାଣି ଦେଇଦେଲେ ସେ ଭଲ ଲାଗିବନି। ଯେମତି ଖାଲି ଭର୍ତ୍ତା ଭଳିଆ ଲାଗିବ ଅହଂ ହଁ- ହଁ -ନାଁ ଆମେ ଆଳୁ ବାଇଗଣ କଲରା ଯୋଉ ଭର୍ତା କରେନି ସେମିତିଆ ଲାଗିବ ହଁ। ତାକୁ ଟିକେ ଭାଜି ଦବୁ ଅଳ୍ପ ପାଣି ଦବୁ ଶୁଖିଲା ପାଣି ଯେମିତି ଅଳ୍ପ ଟିକେ ପାଣି ଦବୁ ସେ ତା ଭିତରେ ଘୋଡେଇ ଦବୁ ସିଝି ଯିବ। ସୋଉଟୁ ଲାଷ୍ଟକୁ ବଢି ଆଉ କଞ୍ଚାଲ
ନାଇଁ ବଢି ଟା ସରି ଯାଇଛି, ବିନା ବଢିରେ ଭଲ ଲାଗିବନି?
ହଁ ବିନା ବଢିରେ କରିପାରିବୁ କିଛି ଅସୁବିଧା ନାହିଁ।
ହୁଁ ସେଇଆ କହୁଛି ବଢିଟା ସରିଯାଇଛି ବିନା ବଢିରେ ଭଲ ଲାଗିବ କି ନାଇଁ?
ହଁ କଞ୍ଚାଲଙ୍କା, ରସୁଣ ଟିକେ ଛେଚିକି ପକେଇଦବୁ ଯଦି ଲଙ୍କା ତମ ଘରେ କେହି ନ ଖାଉଥିବେ ଲଙ୍କା ନ ପକେଇଲେ ଚଳିବ। ରସୁଣ ଟା ତାର ମେନ୍ ରସୁଣଟା ବାସ୍ନା ଦବ।
ଓ ହୋ।
ର ମାନେ ସିଜି ସାରିଲା ପରେ ରସୁଣଟା ପକେଇବୁ ତ କଡେଇରୁ ଓହ୍ଲେଇବୁ।
ହଁ
ହୁଁ ଏମିତି କରିବୁ ସେ ବହୁତ ଟେଷ୍ଟ ଲାଗିବ। ଏଇଆ ଆଉ ହୁଁ।
ଏମିତି ମେଡ଼ିସିନଟା ଥଣ୍ଡା ହେଇଛି, ଯେମିତି ମେଡ଼ିସିନ୍ ଟା ଆଣିକିରି ଡକ୍ଟର ଦେଖେଇକି ଖା। ହଁ
ହଁ ମୁଁ ଖାଇବି ବା।
ଖା ନହେଲେ ନାଇଁ ଆଉରି ବେଶୀ ଖରାପ ଦେହ ହେଇଯିବ। ପେ ପେଲା ବାହାରି ପ
ଦିନ କୁ ଦିନ ସେ ଥଣ୍ଡା କଣ ବେଶୀ ବଢ଼ୁ
ନାଁ ସେ ଥଣ୍ଡା ବେଶୀ ବଢିବ, ତାପରେ ଯାହାହେଲେ ଆଇସକ୍ରିମ୍ ମାନେ ପଖାଳ ଭା ବାସି ପଖାଳଭାତ ଖାଉଚୁ, ବାସି ପଖାଳକୁ ଖଟା ଖାଇବୁ।
ହୁଁ ଖଟା ବି ଖିଆ ହଉଛି ସବୁ ପ୍ରକାର ଖିଆ ହଉଛି।
ହଁ ସବୁ ପ୍ରକାର ଖିଆ ହେଲେ ସେ ଆଉ ସହଜେ ଇଏ ଦେହ ନାଁ। ଅଦେଢ଼ିଆ ଦେହ ତାକୁ ଖାଇଲେ କଣ ଆଉ ସମ୍ଭାଳି ପାରିବୁ ତାକୁ ଆଗ ଛାଆଡେ।